ହ୍ୟାଲୋ। ହ୍ୟାଲୋ ହଁ। ହଁ ଶୁଭ ସକାଳ କଣ କରୁଛନ୍ତି?
ମୁଁ ବସିକି ଏବେ ଟିକେ ପଢାପଢି କରୁଥିଲି।
ଓହୋ। ମୁଁ ବି ରୋଷେଇ ଯ-ଯ ସାରିଲି ରୋଷେଇ କରୁଛି ଆରମ୍ଭ କରୁଛି ଏବେ ଆଉ।
ରୋଷେଇ କଣ କରୁଛନ୍ତି?
କଣ ହେଇନି ମାନେ ଭାତ ଖାଲି ଏବେ ବସେଇଲେ ଜଷ୍ଟ।
ଓ ସକାଳେ କଣ ଖାଇଲେ?
ସକାଳେ ଖାଇଥିଲି ଶିମିଆ ଉପମା।
ହୁଁ। ଭଲ ନିଜ ସ୍ୱାସ୍ଥ୍ୟର ନିଜେ ଟିକେ ଧ୍ୟାନ ରଖିବା କଥା।
ନିଜେ ଆପଣ କଣ ଖାଇଲେ?
ମୁଁ ଟିକେ ଫଳ ଖାଇଥିଲି।
ଓହୋ ଆଉ ତମ ଆଡେ ବର୍ଷା ହଉଛି?
ବର୍ଷା ତ ଏବେ ହଉଥିଲା। ଏବେ ଆଉ ହଉନି ତଥାପି ଗରମ ଲାଗୁଚି। ସିରା ଇନନ୍ତି ଥଣ୍ଡା ଲାଗୁଛି। କାରଣ ବର୍ଷା ଯେତେ ଏଇ ମାସରେ ଯେମିତି ବର୍ଷା ହବା କଥା ମାନେ ସେମିତି ହଉନି।
ହ ଆମ ଆଡେ କାଲିଠୁ ବର୍ଷା ପୁରା ମାନେ ଲାଗି ରହିଛି କାଲି ସକାଳଠୁ ଆଜି ସକ ଳ ହେଲାନି ସନ୍ଧ୍ୟାରେ ଖାଲିଦା ପିନ ହଁ ହଁ। ଥଣ୍ଡା ହଉଛି ମାନେ ବର୍ଷା ଲାଗି ରହିଛି କାଲି ସକାଳୁ ଝିପିଝପି ଝିପି ଲାଗି ରହିଥିଲା ଘଣ୍ଟେ ଦି ଇଆଡେ ଛାଡିଥିଲା ଟିକେ। ତାପରେ ରାତିରେ ସାଢେ ଆଠଟା ନଅଟା ଆଡେ ଆରମ୍ଭ ହେଇଗଲା ଯେ ପୁରା ରାତି ସାରା। ହଉଥିଲା ପାହନ୍ତିଆରେ ପାଶ ଉଠିଥିଲି ମୁଁ ସେତେବେଳେ ବି ହଉଥିଲା।
ହ
ଏବେ ବି ସକାଳୁ ଗାଧେଇବାର ରା ଗାଧିବୁ ବୋଲି ମାନେ ବାହାରିଲା ଟାଇମରେ ବି ପୁରା ସକାଳୁ ହଉଛି ଯେ ଏବେଯାଏ ବି ହଉଛି ହେ ଟିକେ ଟିକେ ଆଉ।
ଭଲ ଆଉ ଠାକୁର କଣ ଉଁ ଜରରେ ପଡିଲେ ବର୍ଷା ହଉଛି ଆଉ।
ହଁ।
ଥିଲା ନା
ହଁ ହଁ ଏଇ ଠାକୁର ପନ୍ଦର ଦିନ ଯାକ ଏବେ ଜରରେ ପଡିବେ। ସେମାନେ କାହାକୁ ଦର୍ଶନ ଦେବେନି ଯାଇକି ରଥଯାତ୍ରା ଦିନ ବାହାରିବେ ଆଉ।
ଦର୍ଶନ ଦେବେନି ନା କାହାକୁ?
କଣ କହିଲେ?
କହିଲି କାହାକୁ ଦର୍ଶନ ଦେବେନି ନା?
ନାଇଁ ନାଇଁ ଦର୍ଶନ ଦେବେନି। ସେମାନେ ତାଙ୍କର ଅ ଅଣସର ଘର ଗୋଟେ ଅଲଗ ଗୋଟେ ମାନେ ଅଲଗା ଗୋଟେ ପୁଣି ଅଛି। ଛି। କାଲି ମୁଁ ଜାଣିବାକୁ ପାଇଲି ଜାଣିନଥିଲି ମୁଁ ବି ସେ ସେ ଘରକୁ ଘରେ ଫୁଣି ତାଙ୍କୁ ନେଇକି ତିନି ଠାକୁରକୁ ର ରଖା ହଉଛି ତାପରେ ରଥଯାତ୍ରା ଦିନ ବେ ଚାଷ କରିକି ବାହାର କରାହଉଛି ଆଉ ରଥ ଗଣା ହଉଛି ଆଉ।
ହୁଁ ଯା ହଉ ଆପଣ ପୁରୀ କେବେ ଯାଇଥିଲେ।
ମୁଁ ଯାଇଥିଲି ଦି ତିନି ବର୍ଷ ତଳେ ଯାଇଥିଲି ଆଉ ଯାଇନି। ଏ ବର୍ଷ ଯିବୁ ବୋଲି ଭାବୁଛୁ କଣ ହଉଛି ଜଗାର ଡୋରି ଲାଗ ଲେ ମାନେ ନ ଯିବାର ଇଚ୍ଛା ଥିଲେ ବି ସେ ଟାଣି ହେଇକି ନେଇଯିବେ।
ସେଇଟା ସତକଥା କହିଲେ। ତା ଡୋରି ନ ଲାଗିଲେ କେହି କେବେ ଯାଇପାରିବେନି ତା ପାଖକୁ
ସ୍ଵାମୀଙ୍କୁ କୁହେ ଛୁଟି ହେଲେ ମାନେ ବିଘ୍ନେଶ ଭାଇ ଙ୍କ ଛୁଟି ଥିବ ବଲେ ଦଶ ପନ୍ଦର ଦିନ ଚାଲ ପୁରୀ ଯିବା ଚାଲ ପ ସବୁବେଳେ କୁହେ ତାଙ୍କେ ନାଇଁ ନାଇଁ ବୋଲି କୁହନ୍ତି ସବୁବେଳେ। ଆଉ ଏବେ ଏଇ ବର୍ଷ ବି ମା ମାନଙ୍କ ସହିତ ଯିବି ବୋଲି ଭାବୁଛୁ। କଣ ହଉଛି ଦେଖିବା, ତାଙ୍କ ଡୋରି ଥିଲେ ନ ଯିବାର ଇଛା ଥିଲେ, ଘରେ କେତେ ଅସୁବିଧା ଥିଲେ ବି ମାନେ କୋଉ ପଟୁ ବି ପଳେଇବ ଆ ଯେମିତି ବି ସେ ନେଇଯିବ ଆଉ
ପୁରୀ ର ଅନୁଭୂତି ଗୋଟେ ଅଲଗା ନା? ସେଥିପାଇଁ ତ ତାକୁ ଆମ ଚାରିଧାମ ଭିତରେ ସେ ପୁରୀ ଗୋଟେ ଆମର ମୁଖ୍ୟଧାମ
ମାନେ ପୁରୀ ଗଲେ, ସେ ଠାକୁରଙ୍କୁ ଦେଖିଦେଲେ, ବଡ ଠାକୁରକୁ, କଳା ଠାକୁରଙ୍କୁ ଆ ପୁରା ବାବ ବିହଳ ହେଇଯାଉଛି ଆଖି ପୁରା ଝଲ ଝଲ ହେଇଯାଇ ଲୁହ ପଳେଇ ଆସୁଛି ଆଖିରୁ ବଡଦାଣ୍ଡ ରେ ଆଉ ଛାଡିକି ବଡଦାଣ୍ଡ ଆସିବାକୁ ଇଛା ହଉନ ହୁଏନି।
ଯେତେ ଗହଳି ଥାଉ ଯାହା ଥାଉ ସେ ଭିତରେ ଅଳ୍ପ ଟିକେ ବି ଦେଖିଦେଲେ ନା ସେଇଟା ଗୋଟେ ଅଲଗା ପ୍ରକାର ଥାଆନ୍ତି।
ହଁ ଅଁ ଉ ବର୍ଷା ଭଲ ଲାଗେ କି, ଖରା କି, ଶୀତ ଭଲ ଲାଗେ?
ମତେ ସବୁ ଋତୁ ଭଲ ଲାଗେ, ସବୁ ଋତୁ ତ କିଛି ନା କିଛି ଉପକାରିତା ଅଛି।
ହଁ ସବୁ ଋତୁରୁ ମାନେ ବର୍ଷା ଦିନ ଏବେ ଚାଷୀ ମାନଙ୍କ ପାଇଁ ଭଲ। ବର୍ଷା ଟିକେ ପଡିଲେ ସେମାନେ ଚାଷ କରିପାରିବେ ଆଉ ମାନେ ସବୁ ମାନେ ବେପାର ଇଏ ମାନଙ୍କୁ ଭଲ ଖରା ଦିନରେ ଖରା ମାନେ ଯୋଉ କାମ ଖରାରେ ହଉଥିବ ସେମାନଙ୍କ ପାଇଁ ଭଲ ଶୀତ ଦିନରେ ଶୀତର ମାନେ ସେଇଟା ଗୋଟେ ସୌନ୍ଦର୍ଯ୍ୟ ପ୍ରକୃତି ମାନେ ଶୀତ ହଉଥିବ ସିନା।
ଶୀତ ଦିନରେ ପ୍ରକୃତିର ସୌନ୍ଦର୍ଯ୍ୟ ପୁରା ଅନ୍ୟତମ ପୁରା, ମାନେ- ଆମର ବିଭିନ୍ନ ପ୍ରକାର ପରିବା ପନିପରିବା ବି ମିଳେ ଭେଜି- ମାନେ ସବୁ ମିଳେ ସବୁ ଚାଷ କରାଯାଏ ଶୀତ ଦିନରେ।
ହଁ ଶୀତ ଦିନର ପରିବା ଗୋଟେ ଟେଷ୍ଟ ଅଲଗା। ଗୋଟେ ମିଠା ମିଠା ଏଇ ଖରା ଦିନ ବର୍ଷା ଦିନ ତ ଏବେ ପୂଚା ପୁଚା ପରିବା ଆସିବ, ପୋକ ଖାଲି ବାହାରିବ।
ଏବେ ସିନା ଆମର ବାର ମାନେ ମାସ ଆଗ ପରିବା ଆସୁଛି ସେତେବେଳେ କଣ ଆସୁ ଥିଲା, ସେତେବେଳେ କେବଳ ଶୀତ ଦିନରେ ହିଁ ସବୁ ପ୍ରକାର ପନିପରିବା ମିଳେ, ଅନ୍ୟ ଦିନେ
ହଁ ଫୁଲକୋବି ମାନେ ସେ ଯୋଉ
ଫୁଲକୋବିର ଶୀତ ଦିନ ଖାଇବେ ତାର ଗୋଟେ ସ୍ଵାଦ ଅଲଗା।
ହୁଁ ସବୁ ଋତୁର କିଛି ନା କିଛି ଆମର ଉପକାରିତା ଅଛି। ହୁଁ ଉଁ
ଆଉ ଖରା ଦିନରେ କଣ ପରିବାଟା ଶୁଖିକି ପଚିଯିବ।
। ଆ ତାହେଲେ ହେଇଟା କିଛି ନାଇଁ କିନ୍ତୁ ଶୀତ ଦିନରେ ଆମର ସବୁ ପ୍ରକାର ପନିପରିବା ଚାଷ କରାଯାଇ ପାରିବ। ଶୀତ ଦିନେ ଯୋଉ ବି ପରିବା ଲଗେଇଲେ ଆମର ହୁଏ। ତାର ଟେଷ୍ଟ ବି ଦେଖିବେ ଆପଣ କେବେ ଲକ୍ଷ୍ୟ କରିବେ, ତା ଟେଷ୍ଟ ବି ପୁରା ମାନେ ତା ସ୍ଵାଦ ବି ପୁରା ଅଲଗା ଥାଏ। ଶୀତ ଦିନର ପରିବା ର।
ହଁ।
ଆଉ ଅଲଗା ଦିନେ ଆମର କଣ ଜୈବିକ ସାର ଦିଆ ହୁଏ। ପନିପରିବାରେ ଯୋଉଟା କି ଆମ ଦେହ ପାଇଁ ଖରାପ। ସେଥିପାଇଁ ମାନେ ଆଜିିକାଲିର ପିଲାମାନଙ୍କୁ ବହୁତ ରୋଗ ହଉଚି। ଆଗ କାଳରେ କାଇଁ ହଉନଥିଲା? ସେମାନେ ପୁରା ପୁରା ପନିପରିବା ଭଲ ଖାଉଥିଲେ, ସବୁ କରୁଥିଲେ ଆମର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
ବାୟୁମଣ୍ଡଳ ବି ଏତେ ଦୂଷିତ ନଥିଲା। ତ ସେଥିପାଇଁ ସେମାନେ ପୁରା ଏବେ ବି ଯୋଉ ପାଣି ପିଅ ଯାହା ପିଅ ସେମାନେ ପୁରା ସୁସ୍ଥ ରହୁଥିଲେ। କିନ୍ତୁ ଆଜି କାଲିକା କଣ ପାଣି ବି ମାନେ ଖରାପ ହେଇଗଲାଣି। ବାୟୁମଣ୍ଡଳ ବି ଖରାପ ହେଇଗଲାଣିି। ପନି ପରିପରିବା ରେ ବି ଏତେ ସାରା ଜୈବିକ ସାର ବି ଅଳ୍ପ ସେମାନେ ଦଉନାହାନ୍ତି। ପଇସା ଲୋଭରେ ସେମାନେ ବି ଆ ଆହୁରି ବେଶୀ ବେଶୀ ଜୈବିକ ସାର ଦଉଛନ୍ତି। ଯେମିତି କିି ବେଶୀ ବେଶୀ ଫଳିବ ବୋଲି। ସେଗୁଡା ଖାଇଲେ କଣ ହବ ଲୋକମାନାନଙ୍କର? ଦେହ ଖରାପ ହବ। ଆଉ ଆମେ ତ ଆଉ କିଛି ବଦଳି ପାରିବାନି। ଟିକେ ଟିକେ ଟିକେ ଯାହା ନିଜେ ନିଜେ ଏ ହେଇ ଦେଖି ଚାହିଁକି ଖାଇବା କଥା ଆଉ।
ଇଏ, ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ
ହଁ, ଆମ ଘର ବି ସମସ୍ତେ ଭଲ ଅଛନ୍ତି।
ଆଉ, ଖାଇବା କଣ ବନେଇବେ ଏବେ ଭାବିଛନ୍ତି?
ଜାଣିଛନ୍ତି।
ରଜନା ବଢି ନା।
ଏଇ ଯୋଉ ମିଲମିକର ବଡି ଯୋଉ ସେଇ ତାର ରେଡ କଲର ଆଉ ଗୋଟେ ରଜନା ବଡି ଅଛି, ରଜନା ବଡି କହୁଛନ୍ତି। ସେଇଟା ଆମେ ସେଟା ବଡି ଆଳୁ ତରକାରୀ କରିକି ଆଉ ଛତୁ ଭାଜିବି ଡାଲି, ହଁ। ଡାଲମା ଟିକିଏ କରିବି ଆଉ। ହଁ କାଲି ଜାଣିଚି।
ସେଟା ଖାଇବା ପାଇଁ ଭଲ ଲାଗେ। ସବୁ ପ୍ରକାର ପନିପରିବା ପଡିଥିବ। ସବୁ ପ୍ରକାର ପନିପରିବା ପଡିଥିବ।
ହୁଁ, ସେଟା ଆମ ପଟେ ମାନେ କୋଉ ପଟେ କେମତି ମାନେ କିଏ କେମିତି କରୁଛି ଜାଣିନି ଆମ ପଟେ ଆମ ମା କରନ୍ତି। ଉଁ, ଜାଣିଛି ମୁଁ। ଆମ ଘରେ ତ ମୋ ସ୍ଵାମୀ ମୋ ମୋ ଝିଅ ମୁଁ ତିନି ଜଣ ଆମେ। ଆମେ ମାନେ ସ୍ୱାମୀ ଖାଉନାହାନ୍ତି କହିକି, ମୁଁ କେବେ କରେନି। ଜାଣିଛି ମାତ୍ର। ଅଁ ସେଟାରେ ତୋରାଣୀ ଆମର ସେ ଯୋଉ ମାନେ ଆମର ଖଟା ତୋରାଣୀ ଥିବ।
ହଁ, ସେଇଟା ବି ଭଲ ନା ଦେହ ପାଇଁ କାରଣ ଭଲ ବ୍ୟାକ୍ଟେରିଆ ମାନେ ସେଟା ଲାକ୍ଟିକ୍ ବା ବ୍ୟାକ୍ଟେରିଆ ମାନେ ସେଇଟାରେ ମାନେ ବଢନ୍ତି। ଖଟା ହେଇଥିପାଇଁ ହୁଏ ନା। ସେଇଟା ବି ଦେହ ପାଇଁ ଭଲ। ସେଇଟା କିଛି ଖରାପ
ହଁ, ନାଇଁ ନାଇଁ। ସେ ସେଇ ମାନେ ତୋରାଣୀକୁ ପେଜ ଦେଇକିରି। ସେ ମାନେ ମୂଳା। ଆ! ମାନେ ବାଇଗଣ ଟମାଟୋ ସେ ଯୋଉ କଖାରୁ ସବୁ ପକେଇକି ସବୁ। ପନିପରିବା ପକେଇକିରି ସେଟା ମାନେ ପୁରା ସିଝା ହୁଏ ସିଝେଇ ସାରିଲା ପରେ ମାନେ ଟିକେ ଖୁଦ ଯୋଉ ଚାଉଳ ଅରୁଆ ଚାଉଳ ମାନେ କମ ଦାମର ଅରୁ ଚାଉ ଚାଉଳ ହଉ କି କି ଖୁଦ ହଉ ସେଇଟା ଦେଇକିରି ସେଇଟା ସିଝା ହୁଏ। ସେଟା ସିଝି ସାରିଲା ପରେ ଛୁଙ୍କ ଦିଆହେଏ ରସୁଣ କଞ୍ଚା ଲଙ୍କା ମେ ଏଇ ଯୋଉ ଭୁଷଙ୍ଗ ପତ୍ର ସେ ଯାକ ଛୁଙ୍କ ଦିଆ ହେଇ। ହୁଏ ତା ପ ବହୁତ ଟେଷ୍ଟ ଲାଗେ ଆଉ ଖାଇବା ପାଇଁ ମୁଁ ତ ପୁରା ମାନେ ମାନେ ପୁରା ବଡ କଂସା କଂସା ଯାକ ଯଉ ନାଇଁ କି କଂସା ରେ ପୁରା କଣ ମାନେ ଫୁଲ ଫୁଲ ଖାଇଦିଏ ମତେ ସେ ଖଟା ଜିନିଷ ମତେ ଟିକେ ଭଲେ କି ପ୍ରିୟ। ମୋ ସ୍ଵାମୀ ଖାଉନାହାନ୍ତି କହିକି ଆମେ ଘର କେବେ ହଉନିମୁଁ ମୋ ଗାଁକୁ ଗଲେ ମୋ ଖୁଡି ଶାଶୁ ଅଛନ୍ତି ତାଙ୍କେ କରିଦେବେ ବଲେ ପୁରା ଆମେ ମା ଝିଅ ଖାଇଦେବୁ। ମା ବି କରିଥିବ ବୋଲେ ଏଇଠେ ମା ଘର ବି ରହୁଛନ୍ତି ପାଖରେ ଆଉ ମା ମାଆ ଘର ବି କରିଥିବେ ବୋଲେ ମତେ ପଠେଇଦେବି ମା ଖାଉଛି କହିକି ଝିଅ। ମୁଁ ଆଉ ଜଣଙ୍କ ପାଇଁ କେତେ କରିବି କହିକି ଆଉ କରୁନି ଆଉ। ସ୍ୱାମୀ ଖାଉଥିଲେ ସମସ୍ତେ ଖାଉଥିଲେ ଘରେ କରିବାକୁ ଭଲ ଲାଗିବ।
ଭଲ ଲାଗେ ସବୁ ପନିପରିବା ପଡିଥିବ ଆମର ସବୁ ଭଲ ଲାଗେ।
ହୁଁ ହୁଁ।
ଘରେ ସମସ୍ତ ଭଲ ଅଛନ୍ତି ତ କାରଣ ଆମର ଋତୁ ଚେଞ୍ଜ ହୋଉଛି।
ହଁ ନାଇଁ ନାଇଁ ସବୁ ଭଲ ଅଛନ୍ତି ଏବେ ବର୍ଷା ତ ଦିନେ ହେଲା ଲାଗି ରହିଛି ହଁ ନାଇଁ ଏବେ ବର୍ଷା ଦି ଦିନ ହେଲା ଲାଗି ରହିଛି ଆଉ ମାନେ ବର୍ଷା ଦିନ ଏବେ ପୁରା ଏବେ ଆଷାଢ ମାସ ଆରମ୍ଭ ହେଇଗଲାଣି ନା ଆଉ ବର୍ଷ ପୁରା ତ ସବୁଦିନ ହବ ଆଗ କିନ୍ତୁ ହବ ଆମ ମା ଝିଅକୁ ଆଗ ଦେହ ଥଣ୍ଡା ଟିକେ ହବ। ଆଉ ତାଙ୍କେ ବର୍ଷାରେ ପୁରା ସବୁଦିନ। ହଁ ରସୁଣ ସୋରିଷ ତେଲ ଫୁଟେଇକରି ରଖିଥାଉ କିନି ହ ନାଇଁ ନାଇଁ ସେଇରା ମୁଁ ସୋରିଷକୁ ରସ ଫୁଟେଇକି ରଖି ଖାଉଛେ ଝିଅକୁ ବି ଥଣ୍ଡା ହେଲେ କି ମତେ ବି ଥଣ୍ଡା ହେଲେ ହେଲେ ମାନେ ପୁରା ଦେହ ସାରା ମାଲିସ କରିଦେଲେ ପୁରା ହାଲକା ଲାଗେ।
ହୁଁ ହାଲକା ଲାଗେ ସେଟା।
ଦେହ ପରା ହୁଁ ଏବେ ତ ବର୍ଷା ହଉଥିଲା ବର୍ଷାରେ ରେ ଉଦା ହେଇ
ନା ନା ବର୍ଷାରେ ଏତେ ଓଦା ହୁଅନ୍ତୁନି। କାରଣ ଥଣ୍ଡା ଟା ଧରିଦେଲେ ନା ମାନେ ତାପରେ ଆଉ ଛାଡିବା ଟା ବହୁତ
ହୁଁମ।
ହଉ ଯାଆନ୍ତୁ ଆପଣ ରୋଷେଇ କରିବେ। ମୁଁ ରହୁଛି ତାହେଲେ ଠିକ ଅଛି ହଁ।
ହ